ହଁ
ଆପଣଙ୍କୁ ମୁଁ ଭଏସ ଶୁଭୁଛି?
ହ୍ୟାଲୋ।
ହ
ହ୍ୟାଲୋ।
ଆପଣଙ୍କୁ ମୋ ଭୟ ଶୁଭୁଛି?
ହ୍ୟାଲୋ।
ତ
ହ୍ୟାଲୋ ଆପଣଙ୍କ ଭଏସ ଶୁଭା ହଉନି।
ମତେ ଶୁଭ ହଉଛି ଆପଣଙ୍କୁ ଶୁଭୁଛି?
ହଁ ଏବେ ଶୁଭିଲ କୁହନ୍ତୁ।
ଆପଣ କଣ କରୁଥିଲେ?
ମୁଁ ଏବେ ଜଷ୍ଟ ଖାଇକି ଆସିଲି।
ଖା
ଆଉ ଆପଣ କଣ କରୁଥିଲେ ଏବେ?
ବସିଥିଲି।
ଆଉ ଖାଇବା ପିଆ ସରିଲାଣି?
ନା ଖାଇନି ମୁ ଖାଇବୁ।
ଓହୋ ଆଉ ଘରେ ସମସ୍ତେ କେମିତି ଅଛନ୍ତି।
ଭଲ ଅଛନ୍ତି।
ଆଉ ଆପଣ ଏଠି ଖରା କିପରି ହେଉଛି।
ପାରା ଗରମ ତ ବହୁତ ହଉଛି।
ଆଉ ଆପଣ ଏବେ କୁଆଡେ ବୁଲିବାକୁ ଯାଇଥିଲେ କି।
ନା ଯାଇନି। ଯିବୁ କେଦେଟେ ନା।
ଆଉ କୁଆଡେ ଯିବା ପାଇଁ ଭାବିଚନ୍ତି କି?
ରଜ ଵେଳୁକୁ ବୋଧେ ପୁରୀ ଯିବୁ।
ହଁ ରଜ ବେଳେ ତ ହ-ପୁରୀ ଗଲେ ଭଲ ହବ, ପୁଣି ଆଗକୁ ଇଏ ବି ରଥଯାତ୍ରା ବି ଆସୁଛି ତ ପୁରୀ ବି ଭଲ ହବ, ଏବେ ଖରା ଗରମରେ ଟିକେ ଥଣ୍ଡା ବି ଲାଗେ ସିଆଡେ ସମୁଦ୍ର ଉପକୂଳ ଏରିଆ ନା। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ, ହଁ କୁହନ୍ତୁ, ହଁ କୁହନ୍ତୁ। ହଁ ମୁଁ ଶୁବା ହଉଚି କୁହନ୍ତୁ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ।
ଆପଣ କଣ କହୁଥିଲେ?
ମୁଁ କହୁଥିଲି କି ଏବେ ତ ଏଇ ସମୟରେ ପୁରୀ ଗଲେ ବି ଭଲ ଟିକେ ପାଗ ବି ଭଲ ଦେଇଥିବ ଆଉ ଏବେ ଥଣ୍ଡା ବି ଟିକେ ସେଆଡେ ଲାଗୁଥୁବ।
ହଁ କାଲି ବର୍ଷା ହେଇଥିଲା। ମଝିରେ ବି ତ ବର୍ଷା ହେଇ ଥିଲା
ହଁ ଏବେ ସେଇଟା ବି ଥଣ୍ଡା ବି ଲାଗିବ, ବୁଲିବା ପାଇଁ ବି ଭଲ ପାଗ ଦେଇଛି ବି। ଆଉ ଆ,
ଆପଣ କୁଆଡେ ବୁଲିବାକୁ ଯାଇନାହାଁନ୍ତି?
ଖାଲି ମହନ୍ଦିର ଯାଇଥିଲି ଏବେ ହିଁ କିଛି ଦିନ ହେଲା ଆସିଛି, ବହୁତ ଭଲ ଜାଗା ଥିଲା କହିବାକୁ ଗଲେ, ତ ଏତେ କହିବାକୁ ଗଲେ ସେତେ ଟିକେ ଗରମ ନଥିଲା ବହୁତ ଥଣ୍ଡା ଥିଲା।
ଆଉ କୁଆଡେ ଯିବେ ଆ, ଆପଣଙ୍କର କିଛି ପ୍ଲାନ୍ ଅଛି ଆଗକୁ ଯିବାର?
ହଁ ମୁଁ ଭାବୁଥିଲି କି ବହୁତ ଦିନ ହେଲା କି ବୋଉ କୁଆଡ଼େ ଯାଇନି ତ ଏଇ ସମୟରେ ଦାରିଙ୍ଗବାଡ଼ି ଆଡ଼େ ଗଲେ ଭଲ ହବ କାହିଁକିନା ଏବେ ଖରାରେ ସିଆଡ଼େ ଟିକେ ଥଣ୍ଡା ପାଗ ଥିବ ତ ଦାରିଙ୍ଗବାଡ଼ି ଆଡ଼େ ଗଲେ ଭଲ ହବ, ଆଉ ସେଠି ବି କହିବାକୁ ଗଲେ ମୋର ଜଣେ ଚିହ୍ନା ଅଛନ୍ତି ତ ବହୁତ ମାନେ ବୁଝାବୁଝି ସେ ବହୁତ ଭଲସେ କରିଦେବେ ବି।
ଆପଣଙ୍କ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି।
ମଝିରେ କୋଉଠି କି ଯିବାର ପ୍ଲାନିଙ୍ଗ ଅଛି?
ଆଜ୍ଞା କଣ କହୁଥିଲେ?
ରଜରେ କୋଉଠିକି ଯିବାର ପ୍ଲାନ୍ ଅଛି?
ହଁ ଏବେ ମଝିରେ ହିଁ ଭାବୁଥିଲି ଦାରିଙ୍ଗବାଡ଼ି ଯିବି ବୋଲି। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଆଉ ଆପଣ କିଛି ଭାବିଚନ୍ତି ସେ ପୁରୀ ଛଡା କୁଆଡେ କିଛି ଭାବିଚନ୍ତି ଯିବା କଥା?
ଭାବିିନୁ ତଥାପି ଯିବୁ ଆଉ କୋଉଠିକି ଗୋଟେ।
କାହିଁକି ନା ମୁଁ ଭାବୁଥୁଲି ଏବେ ମହେନ୍ଦ୍ର ସରି ଯୋଉ ଯାଇଥାନ୍ତେ ଦାରିଙ୍ଗବାଡି ପାଇଁ ଯଦି ଆପଣ ବି ଆପଣଙ୍କ ସହିତ ଯିବେ ତ ଟିକେ ଭଲ ହବ କାହିଁକି ନା ମୋର ଚିହ୍ନା ପରିଚିତ ବହୁତ ଭଲ ଅଛି ତ ଆମକୁ ଶସ୍ତାରେ ବହୁତ ହେଇଯିବ।
ଆପଣ କେବେ ଯିବେ ଦାରିଙ୍ଗବାଡ଼ି?
ମୁଁ ଭାବୁଚି, ଏଇ ରଜ ପରେ ପରେ ହିଁ ଯିବା କଥା ଭାବୁଥିଲି, କାହିଁକିନା ରଜ ବେଳେ ଏତେ ବହୁତ ଭିଡ ଭିଡ ହେଇଥିବ ତ ଭାବୁଥିଲି କି ରଜ ପରେ ପରେ ଯିବା ପାଇଁ।
ମୁଁ ଯଦି ଯିବ ତାହାନେ ହ ଯିବି
ହଁ ଯଦି ଆପଣ ଚାହାନ୍ତି ଆପଣ ଯଦି ମତେ କହିବେ ତାହେଲେ ଆପଣଙ୍କ ଯଦି କି ସାଙ୍ଗ ଫାଙ୍ଗ ବି ଅଛନ୍ତି ସେମାନଙ୍କୁ ବି ନେଇଗଲେ ଆମକୁ ଆହୁରି ଭଲ ହବ କାରଣ ଯେତେ ଲୋକ ହେବେ ସେତେ ଭଲ ବି ଲାଗିବ ଆଉ ସେ ଜାଗା ତ ସେ ଥଣ୍ଡା ହେଇବାକୁ ପଡିିଛି କହିବାକୁ ଗଲେ ଭଲ ଜାଗା ବହୁଛି ସେଇଟା।
ହଁ କିଏ କିଏ ଯିବେ।
ମୁଁ ଆଉ ମୋର କେତେ ଜଣ ସାଙ୍ଗ ଯିବୁ ଚାରି ଜଣ କହିବାକୁ ଗଲେ ସାଙ୍ଗ ଯିବୁ। ସବୁ ମୋରି ସ୍କୁଲ ତାଙ୍କୁ କହିବାକୁ ଗଲେ ସମସ୍ତେ ଆମେ ମିଶିକି ଯିବୁ। ଆଉ ଆପଣ ଟିକେ ଗଲେ ଆମକୁ ବି ଭଲ ହୁଅନ୍ତା। ଆପଣ କି ସାଙ୍ଗ ଫାଙ୍ଗ ନାହାନ୍ତି ଯିବା ପାଇଁ?
ହଁ ମୋର ଦିଜଣ ଭଉଣୀ ଅଛନ୍ତି, ଆଉ ଯଦି ହବ ମୋ ସାଙ୍ଗ ମାନଙ୍କୁ ବି ନେଇଯିବି ଆମେ ଚାରି ପାଞ୍ଚ ଜଣ ଅଛୁ। ଯଦି ହବ ଆମେ ମାନେ ବି ଜିବୁ।
ହଁ କାହିଁକି ନା କହିବାକୁ ଗଲେ ଏଠୁ ଟ୍ରେନ୍ ଅଛି ସିଧା ଦାରିଙ୍ଗବାଡ଼ିକୁ, ସେଠି ଗଲେ ମୋର ସେଇଠି ଜଣେ ଘର ଦେଖିଦେଇଛନ୍ତି ଆମେ ସେ ଘରେ ରହିବା ଆଉ ଯାହା ଚାରି ପାଞ୍ଚ ଦିନ ବୁଲାବୁଲି ଖାଇବା ପିଇବା ବହୁତ କମ୍ ପଇସାରେ ମଧ୍ୟ ହେଇଯିବ। କାହିଁକି ନା ଏବେ କହିବାକୁ ଗଲେ ଟିକେ ଅଧିକ। ଅଧିକ ଚାଲିଛି ସିଆଡ଼େ କିଛି ଦିନ ପରେ ସେ କମିଯିବ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ମୋ ଭଏସ ଶୁଭୁଛି?
ହଁ ହଁ ଆପଣଙ୍କ ଭଏସ ଶୁଭୁଛି ମଝିରେ ବୋଧେ ସେ କଣ ଅସୁବିଧା ହଉଛି ବୋଲି ସେ ଭଏସ ଅପଡାଉନ ହଉଛି ଆପଣ କୁହନ୍ତୁ।
ଟା ବେଳେ ମାନେ କୋଡିଏ କି ବାଇଶି ବେଳକୁ କି?
ହଁ ହଁ ଠିକ୍ ଅଛି କି ଭଲ କହିବାକୁ ଗଲେ ଠିକ୍ ଅଛି ତ ସେ ସମୟରେ ବି ହେଇଯିବ ଭଲସେ ଆଉ ସେଠୁ ଗଲା ବି ସେଠି ବହୁତ ଭଲ ଭଲ ଜାଗା ଅଛି ବୁଲିବା ପାଇଁ, ଆଉ ବରଫ ବି ଏଇ ସମୟରେ କହିବାକୁ ଗଲେ ସେଠି ଥଣ୍ଡା ଭାଗ ଥିବ ବରଫ ତ ବି ଆଉ ପଡୁନି କୋଉଠି କହିବାକୁ ଗଲେ ଏଠୁ ତ ବହୁତ ଥଣ୍ଡା ହିଁ ଥିବ ସେ ଜାଗା ନା ଏଠି ତ ବହୁତ ଜୋର ହିଁ ଗରମ ହଉଛି। ଏଇ ଜଷ୍ଟ କିଛି ଦିନ ହେଲା ବର୍ଷା। ବର୍ଷା ହେଇଛି ବୋଲି ଏତେ ଜଣା ପଡୁନି କିନ୍ତୁ ବହୁତ ଜୋରେ ଏଠି ଗରମ ହଉଛି। ହ୍ୟାଲୋ ହ୍ୟାଲୋ
ହଁ।
ହ୍ୟାଲୋ ହଁ କୁହନ୍ତୁ ମୋ ଭଏସ ଶୁଭା ହଉଛି?
ହଁ ଏବେ ଶୁଭିଲା।
ହଁ କୁହନ୍ତୁ ଆଉ ଏବେ ତ ବୁଲାବୁଲି ସିଏ ସରିଲା, ବୁଲାବୁଲି ଆସିଲା ପରେ ଆଉ ଆପଣ କଣ ଆଗକୁ ପଢ଼ିବେ ବୋଲି ଭାବିଛନ୍ତି? ହ୍ୟାଲୋ
କଣ କହିଲେ?
ମୁଁ କହିଲି କି ଏବେ ତ କହିବାକୁ ଗଲେ ସରିଗଲାଣି ଆପଣଙ୍କର ପାଠ ପଢା ଟୁଏଲଥ ର ତ ଏବେ ଆପଣ ଆପଣ ଆଗକୁ କଣ ପଢିବ ବୋଲି ଭାବିଛନ୍ତି?
ଗ୍ରାଜୁଏସନ୍ କରିବି।
ଗ୍ରାଜୁଏସନ୍ କରିବା, ହଁ ଏଇ ଟାଇମରେ ତ ଗ୍ରାଜୁଏସନ୍ ବି ଭଲ ଅଛି ଗ୍ରାଜୁଏସନ୍ କରିବା ସହିତ କୌଣସି ଗର୍ମେଣ୍ଟ ଏକ୍ଜାମ ବି ଆପଣ ଯଦି କରିପାରିବେ ତାହେଲେ ବହୁତ ଭଲ ହିଁ ଯଦି କ୍ଲିୟର ହେଇଗଲା ଆପଣଙ୍କର ଭଲ ଅଛି। ହ୍ୟାଲୋ। ହଁ କୁହନ୍ତୁ? ହଁ କୁହନ୍ତୁ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ
ଆଉ।
ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ।